ହେଲୋ।
ହାଲୋ।
ହେଲୋ।
ଲୋ
ହଁ କଁ କରୁଥୁଲ?
ଏ ବସିଚି ବସତି।
ଓ ହୁଆ ହଁ ହଁ ଆଉ ବର୍ଷା ତମ ଆଡ଼େ? ଆ ମୁଁ ବି ବସିଥିଲି। ଆଉ ବରଷା ତୁମ ଆଡ଼େ ହଉନି କି?
ଆଁ?
ବର୍ଷା ହଉନି ତମ ଆଡେ?
ବର୍ଷା ହଉଛି ବା। ଏ ଦର୍ସ ତାଣ୍ଡବ ସୁଭିଲେ ହେଲା।
କଣ କହିଲେ?
ଏ ପାଞ୍ଚ ଦଶ ମିନିଟ ହେ ହେଲା ଗୋର୍ଷା । ହଉ ନ ଥିଲା ଏବେ ଉଠି ଥିଲା ଝିପି ଝିପି ପକଉଛି ହଁ।
ଆ ବର୍ଷାରେ କଣ ଖାଇଛ? ଆମ ଆଡେ ବି ବର୍ଷା ହଉଛି ।
ହଁ ବହୁତ ଗାଳୁଛି ନା ଗାଳୁନି।
ଆମର ୟ ଦୋକାନ ନାଇ ନା ଏପଟ ର ଦୋକାନଟେ ଦୂରରେ ଅଛି ।
ସମସ୍ତେ ପାଇଥାନ୍ତି ଆଉ। ତ ସଠ ବସ ଖାନେ ଜିବା ଆମିସ ଖାଇଆ।
ହୁଁ।
ଆଉ
ଆଉ କଣ କୁହ
ହଁ ଭଲ ଅଛ।ତମ ଘରେ କିଏ କିଏ ଅଛନ୍ତି?
ହଁ ଆମ ଘରେ ବାପା, ବୋଉ, ମୁଁ, ଭାଇ, ଭାଉଜ ।
ବସ୍ଲୋରଜ?
ହୁଁ । ଆଜ୍ଞା
କେତେ ଏଜ ହବ ତମର?
ମୋର ଟ୍ୱେଟି ଟ୍ୱେଟିଥ୍ରୀ ଟ୍ୱେଟି ଭିତରେ ଆଉ।
ହଁ ହଁ ।
ହବ ।
କରୁଛ ନା ପଢାପଢି ସାରିଲଣି?
ନା ପଢାପଢି କରନି ଆଉ । ନା ଛାଡି ଦେଇଛି। ଆ
ଛାଡିଦେଲ କଣ ପାଇଁ
ଛାଡି ଦେଲି ଆଉ ପଇସା ପ୍ରୋବ୍ଲେମ ଟିକେ ହେଲା। ତାପରେ ବାହାରକୁ ପଳେଇ ଆସିଲି ବାହାର କାମ କରଥିଲା ବେଙ୍ଗଲୋର ବ୍ୟାଙ୍ଗଲୋରରେ ଅଛୁ ଏବେ, ଗାଁ ବର୍ଷା ଏବେ ହଉଛି-ଇ-ଇ? ଆଜ୍ଞା ଆଜ୍ଞା
କୋଉଠି କହିଲ? ବ୍ୟାଙ୍ଗଲୋରରେ?
କଣ କହିଲା ଆଜ୍ଞା ।
କୋଉଠି ଅଛ ବୋଲି
ବ୍ୟାଙ୍ଗଲୋର ରା ଦିଦି।
ଓହୋ ଏତେ ଦୂର କଣ ପାଇଁ ପଳେଇଲା ଏଇ ଓଡିଶା ଭିତରେ ଭି ତ ରହିଥାନ୍ତ
ହଁ ତ ପୋଳିଏ ସାଙ୍ଗ ସବୁ ଆସିଲେ ଆ ନାଇ ପଳେଇ ଆସିଲି ଆଉ । ସାଙ୍ଗ ସାଥିରେ ସାଙ୍ଗର ପାଠ ପଢୁଥିଲି ନା । ତାଙ୍ଗ ତାଙ୍କ ପଳେଇ ନୁହ ତା ସାଙ୍ଗ ପଳେଇଆଇଲି । ତୁ ଆଉ ଗାଁରେ ସାଙ୍ଗ ସାଥି ନ ରହିଲେ ବି ଭଲ ଲାଗିବ
ଉଁ କୋଉ ଯାଏ ପଡିଥିଲ?
ପ୍ଲସ୍ ଟୁ ସେକେଣ୍ଡ ୟିଅର।
ହଁ ଆଉ ଓଡିଶା ଭିତେରେ ରହିକି କରିଥାନ୍ତ। ବାହାରୁକୁ ଯାଇନଥାନ୍ତ। ବାହାରୁକୁ ଗଲେ ଆଜିକାଲି ଆଉ କେତେ ଟଙ୍କା ଇନକମ୍ କରିବ ଏମିତି ଯେ ବାହାରେ ଘର ଭଡା ଦେଇକି ରହିବ, ଖାଇବ।
ପଇସା ଏଇ ସବୁ ତ ପଳଉଛି ଆମର। ଆଁ ଛଅ ପାଞ୍ଚ ଛଅ ହଜାର ଟଙ୍କା ପଳଉଛି। ଉଁ ଆଉ ଯା ଫେରେ ନିଜ ଖର୍ଚ୍ଚ ପୁଣି ଅଛି। ତାପରେ ଘରୁକୁ ପଠେଇଆ ପଇସା। ଆଉ ଗଲା ବେଳକୁ ପାଖ୍ ପାଖରେ ଟଙ୍କା ଟେ ପ ଏଁ
ବାହାରେ ରହିଲେ ସେଇଟା ଅସୁବିଧା।
ହଜାର ଟଙ୍କା ହଜାର ବି ବଞ୍ଚୁନି। ହୁଁ ନିଜର ପୁଣି ଖର୍ଚ୍ଚ ବାର୍ଚ୍ଚ। ମେସିନ୍ ଚଲଉଛି ଆଉ ମୁର ଗାଡି ଗାଡି କାର ଗାଡି ସିଟ୍ ତିଆରି ହଉଛି ତ।
ସେଗୁଡା ମେସିନ ଓଲଡିଂ ଫୋଲଡିଂ ହଉଚି ଆଉ।
ଓଲଡିଙ୍ଗ ଫୋଲଡିଙ୍ଗ ସବୁ କରୁଛ?
ହଁ।
ହୁଁ ହୁଁ ଏତେ କମ୍ ଏଜରୁ ବାହାରକୁ ପଳେଇଲ ଓଡିଶା ଭିତରେ କିଛି କରି
ହଁ ପଳେଇବା ଆଉ ଓଡିଶା ଆଉ ଆଉ ବର୍ଷେ ଦିବର୍ଷ କାମକରି ତାପରେ ପଳେଇଆ।
ଆଉ କଣ ଏତେ ପରିଶ୍ରମ କରିବ କିଛି ଗୋଟେ ପଇସା ରହିବନି ପାଖରେ ପଇସା ରହୁଥିବ କି ବାହାରେ ରୁ-ରୁମ ଭଡା ଦେ-ଦେଇକି। ଖାଇବା ପିଇବା ଦେଇକି। ଘରକୁ ଦେଲା ବେଳକୁ ଆଉ କଣ ପଇସା ରହୁଥିବ ମ ପାଖରେ।
ଉଁ ପଇସା ପ୍ଲ ପାଞ୍ଚ ଦଶ ହଜାର ବଞ୍ଚୁଛି। ଦଶ ହଜାର ବଞ୍ଚୁଛି। ଦଶ ହଜାର ଘରୁକୁ ଘରୁ ପୁଅ ପଡିବ ପୁଣି ପାଖରେ ରଖିବାକୁ ପଡିବ ଦଶ ହଜାର
ହଁ ନାଇଁ ମ ସେଇଟା ଆଜି ଧର ଭଲ ମନ୍ଦ ଡ୍ରେସ ପେଣ୍ଟ ଅଛି। ମୋବାଇଲ ରିଚାର୍ଜ ଅଛି।କି କେତେବେଳେ ବାହାରେ ଖାଇଯିବାର ଅଛି। ବ୍ୟାଚଲର ମାନେ ଅଧିକ ଖର୍ଚ୍ଚ। ଆଉ ବ୍ୟାଚଲର ମାନେ ଅ
ହୁଁ। ଏମିତି ଆଉ। ପୁଅ ପୁଅଙ୍କ ଜୀବନ ଏମିତି ଆଉ।
ଉଁ।
ନା କଣ ନୁହେଁକି?
ଆଉ ପୁଅ ପିଲା ଜୀବନ ସେୟା ଆଉ କଷ୍ଟ କରିବ ଆଉ। ବାହାରେ କଷ୍ଟ କରିବେ, ଘରେ କଷ୍ଟ କରିବେ, ମା କହୁଥିବେ, ବାପା କହୁଥିବେ, ମ୍ୟାରେଜ କଲା ପରେ ପୁଣି ସ୍ତ୍ରୀ ଛୁଆ ପିଲାଙ୍କୁ ଦିଅ।
ହଁ ହଁ ହଁ ହିଁ ହିଁ ସେ ଯଦି କିଛି ନାହିଁ। ଲାଷ୍ଟ ବେଳୁ ଆଉ ସବୁ ତ ଲାଷ୍ଟକୁ ସବୁ ପଳେଇବା ଉପରକୁ ସବୁ ଆଉ।
ହୁଁ।
ହୁଁ ଆଉ।
ଆଉ ତମ ଦେହ ପାହ ଭଲ ଅଛି?
ହଁ ହେଲେ ସେ । ଘରେ ରହୁଥିଲି ଏଇ ଚାଷବାସ କରନ୍ତି ଆଉ।
ହୁଁ ହୁଁ।
ହୁଁ।
ତମେ ସେମତି ଆସିକି ବାପାଙ୍କୁ ସାହାଯ୍ୟ କଲନି ଚାଷ ଚୁଷି ରେ? ବାହାରେ ଯାଏ ଯେମିତି ଡିୟୁଟି କରିଥାନ୍ତା ଚାଷରେ କରିଥାନ୍ତ।
ନା ହବନି ପରିଶ୍ରମ ଖରା ତରା଼ରେ ଏ ଖରା ରେ କେମିତି ଚାଷ କରୁଚୁ? ନା
ଖାଲି ଦି ଭାଇ ତମେ?
ଭଉଣୀ ହଁ ଆମ ଦି ଭାଇ ଆଉ ଆଉ ଭାଇ ର ପୁଅଟେ। ।
କୋଉ କ୍ଳାସ ପଢୁଛି ପୁଅ?
ମୁଁ ଏବେ ତା ପାଞ୍ଚ ବର୍ଷ ଏ ଏବେ ଅଙ୍ଗନାବଡି ହୁଁ ଛାଡିକି ସ୍କୁଲ ଜଏନ୍ ହେଇଛି ଆଉ ହୁଁ । ପାଞ୍ଚ ଛଅ ମାସ ହବ। ଝିଅ
ଓହୋ ଭଲ କାମ ଦେଖିକି ଓଡିଆ ପଟେ ସବୁ ଛୁଆ ଆଜିିକାଲି ପୁଅ ଝିଅ ସବୁ ଦୁଷ୍ଟ।
ଜଗଲା ହୋଉଛି କୁହନା କାହାକୁ ଟାଣିବ କା କାକୁ ଟାଣିବୁ କା
ହୁଁ। ତମ ଏ ତମ ହିସାବ ର ଭଲ କାମ ଦେଖିକି ଏଇ ଓଡିଶା ଭିତରେ ଆସିକି ରହି ଯା ହୋଉ ଏତେ ଦୂରରୁ ଯା ହେଲେ ବି ଭଲ ମନ୍ଦ ହେଲେ ବି ଶୀଘ୍ର ଯାଇକି ଆସିପାରିବ କି ପାରିବନି। ତାପରେ ବି ଏପଟେ କିଛି ପଇସା ହିଁ ତମେ ସେଭିଙ୍ଗ କରିପାରିବାନି ବାହାରରେ ସିଆରେ ରହିଲା ମାନେ କୁଟିଆ ରହିଲା ମାନେ ଅଧିକ ଖର୍ଚ୍ଚ।
ଓଭର ଟାଇମ୍ ହଁ ଆଜିର ଓଭର ଟାଇମ ସବୁ ଦିନ କରିହବକି।
ନା ନା।
ହେଲୋ ମୁଁ ଭାବିଛି ପଳେଇବି ଯାଜପୁର ନାହିଁ ଆମର ଏପଟର । ଯାଜପୁର ରୋଡେ ଶ୍ରୀପୁର ରୋ କାମ ଦେଖିକି ରହିଥିଲା ମୁଁ କହୁଥିଲି ସାଙ୍ଗ ଜଣେ ଦେକ ଓଡିଶା ଭିତରେ କାମ ଦଆଥିଲା ହଁ ବୁଝିକି କହ
ଯେବି ଯିବି ଆଉ କହୁଚି ଆଉ।
ହୁଁ।
ହୁଁ।
ଆହାଃ ଏ ଭଳିଆ ଆଉ କଣ ଘରେ କଣ ଘରେ ସବୁ ଭଲ?
ହଁ ଆମର ଭଲ ଥଣ୍ଡାକୁ ତ ଦେହ ଖରାପ ହେଇଯାଇଛି।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
ଥଣ୍ଡା ପାଗକୁ ତ ହଁ ଥଣ୍ଡା ହେଇଯାଇଛି। ହୁଁ।
ଥଣ୍ଡା
ଯିବା ଘରୁ ଭାବୁ ପଳେଇବି ଆଉ ଭଲ ଲାଗୁନି ଆଉ କେତେ ଡିୟୁଟି କରିବୁ।
ଓଡିଶା ଭିତରେ ରହିଲେ ଧର କେତେବେଳେ ବି ଚାହିଁଲେ ଘରକୁ ଆସିପାରିବ କି ନାଇଁ ଘରୁ ବି ଯାଇପାରିବ କି ନାଇଁ ମୁଁ ଦି ଦିନି ହେ ରେଷ୍ଟ କରିବି ଘରେ ରହିଯିବି ଚଳିବ ଆଉ ଏତେ ବାଟରୁ ଚାହିଁଲେ ବି
ହଁ। ହଁ ଓଡିଶାରେ ତ ଓଡିଶା ବାର ମାସରେ ହୁଁ। ଓଡିଶାରେ ତ ମାନେ ସେତେଳେ ଦେଖିଆ ଗୋଟେ ହପ୍ତା କାମ କରିନଥିବୁ ଜଣା ପଡିବନି ନୁହେଁ କି ଏଠି ଏଠିପା ବେ ଏଠି ବାଧୁଚିଯା କୁଆଡେ ଯିବାର ନାହିଁ । ଆ ଯୋଉଠି ଯାଉଚି ଆସୁଚି ରୁମରେ ରହୁିଚି ବାସ୍। ମୋତେ ରୁଟି ଆସେ ନା। ସେ ସାନ ଭାଇ ସେ ସବୁ କରନ୍ତି ମୁଁ ତାକୁ ହେଲ୍ପ ଟିକେ କରିଦିଏ ଆଉ।
ହଁ ଆପଣ ହେଲ୍ପ ନ କଲେ ସବୁବେଳେ ସମସ୍ତେ କିଏ ଥୋଡିନା କରିକି ଦେବେ କି ଦେବେନି।
ହଁ ଆଜି ନହଲେ କାଲି କହିଦବ ପଦେ। ଆଜି ନହେଲେ କାଲି ପଦେ ବି
ହୋଉ ତାହେଲେ ଆଉ ହୋଉ ଓଡିଶା ଭିତରେ ଦେଖିକି କାମ ପଳେଇ ଆସ ସିଆଡେ ରୁୁହନି।
ଣଁ ସେ ପେଇ ନା କ ବି କହୁଥିଲେ ବୋଉ ବି କୋହୁଥିଲା ପଳେଆ ପାଖରେ ଘରେ କାମ କରିବୁ ରହିବୁ। ହଁ ଜିବା ପଳେଇବା ଆଉ। ହଁ ତମର ଘରେ ସବୁ କିଏ ଅଛନ୍ତି?